ମ୍ୟାଡ଼ାମ୍ ନମସ୍କାର୍।
ଆଜ୍ଞା ନମସ୍ତେ।
କଁ କରୁଥିଲେ ମ୍ୟାଡ଼ାମ?
ମୁଁ ଏବେ ଜଷ୍ଟ ଟ୍ରାଭେଲିଂ କରୁଚି ଆଉ।
ଅହଃ। ଆଉ ଇଭିନିଂ ରେ କଣ ଖାଇଚନ୍ତି ସନ୍ଧ୍ୟାବେଳେ?
କିଛି ଟିଫିନ୍ ହେଇନି, ଯଉ ପହଞ୍ଚିଲେ ରୁମ୍ ରେ ଖାଇବୁ ଆଉ।
ଅ ହ, ମାନେ ଆପଣ ତ ବସ୍ ରେ ଯିବା ଆସିବା କରୁଚନ୍ତି କିନ୍ତୁ ଆମ ଓଡ଼ିଶା ସରକାର- ଯଦି ଗୋଟେ ଝିଅ ପିଲାଙ୍କ ପାଇଁ ବସ ଗୋଟେ କରନ୍ତେ ତାହେଲେ କେତେ ଭଲ ହୁଅନ୍ତା ନାହିଁ କି? ଝିଅ ପିଲା ହିଁ ଜାଣିଚନ୍ତି ତି, ସେମାନେ ଲୋ ମାନେ ଏଇ ଲୋକାଲ ବସ୍ ରେ କେତେ ସଫର୍ ହଉଚନ୍ତି। ସେଟା ଆପଣ ବି ଜାଣିଥିବେ, ଆପଣ ଟ୍ରାଭେଲ୍ କରୁଚନ୍ତି ବି ଜାଣିଥିବେ?
ଆଜ୍ଞା।
ତାହେଲେ ଏମିତି କେଁ ମାନେ- ସେଇ ବିଷୟରେ ଟିକେ କହିପାରନ୍ତୁ, ଆମେ ଯୋଉ ଅସୁବିଧାର ସମ୍ମୁଖୀନ ହଉଚୁ। ସେଇ ବିଷୟରେ ଟିକେ ଜଣେଇଥାନ୍ତେ। ନେଇଁ, କେମିତି କଣ ହେଇଥାନ୍ତା?
ମତରେ ଏବେ ତ ଗମେଣ୍ଟ୍ ଆମର ଅଛି, ଗମେଣ୍ଟ ବସ୍ ଚାଲୁଚି ଭୁବନେଶ୍ୱରରେ ବି, ସବୁଆଡ଼େ ବି ଚାଲିଲାଣି ଆମର ଗମେଣ୍ଟ୍ ବସ୍, ତ ସେଥିରେ ଟିକେ କମ୍- କମ୍ଫଟେବୁଲ୍ ଲାଗୁନି, କାହିଁକି ନା ପୁଅ ଝିଅ ଉଭୟ ଯାଉଚନ୍ତି, ସେଥିପାଇଁ ସେ- ସେଥିପାଇଁ କମ୍ଫର୍ଟେବୁଲ୍ ଲାଗୁନି। ତାପରେ ଏମିତି ବି ଆମର ପ୍ରାଇଭେଟ୍ ବସ୍ ଗୁଡ଼ାକ ବହୁତ ଜାମ୍ ରହୁଛି। ସେମାନେ ବି ମାନେ ଇଏ କରିକି, ପୁରା ବହୁତ୍ ଇଏ କରିକି ନଉଚନ୍ତି, ବହୁତ୍ ଲୋକ ବସେଇକି କିନ୍ତୁ ଝିଅ ପିଲାମାନଙ୍କୁ କମ୍ଫର୍ଟେବୁଲ୍ ଲାଗୁନି। ସେମିତି ଯଦି ସୁବିଧା ହୁଅନ୍ତା ବି, ଭଲ ହୁଅନ୍ତା।
ହଁ ଅ।
ଓନ୍ଲି ଓମେନ୍ସ ମାନଙ୍କ ପାଇଁ କା, ଓ ଓ ବସ୍ ଚାଲନ୍ତା।
ହଁ କେତେ ଭଲ ହୁଅନ୍ତା। ଆମର ଏବେ ଦେଖନ୍ତୁ ବସ୍ ଚାର୍ଜେସ୍ ଆମର- ତେଲ ଯେତେ ଟଙ୍କା ପେଟ୍ରୋଲ୍ ଅଛି
ପେଟ୍ରୋଲ୍ ନହେଲେ ଆମର ବି ମାନେ ଇଲେକ୍ଟ୍ରି ଉପରେ ଏବେ ସବୁ ଗାଡି- ଚାଲିଲାଣି ନା, ଆମର ମୋ ବସ୍ ବି ସବୁଆଡ଼େ ଇଲେକ୍ଟ୍ରିକ୍ ବସ୍ ଚାଲିଲାଣି।
ହଁ, କିନ୍ତୁ ଆପଣଙ୍କୁ ଲାଗୁନି ଆମ ପାଖରୁ ଯେ- ଯେତିକି ସେମାନେ ପଇସା ନଉଚନ୍ତି, ସେମାନେ ଅଧିକା ନେଇଯାଉଚନ୍ତି ବୋଲି।
ହଁ ସେଇଟା ତ ହେଲେ ଠିକ ହୁଅନ୍ତା, ମାନେ ଓମେନ୍ସ ମାନଙ୍କ ପାଇଁ ଅଲଗା ବସ୍ ଚାଲନ୍ତା।
ଅଲଗା ବସ୍ ଚାଲନ୍ତା, କଲେଜ୍ ପିଲାଙ୍କ ପାଇଁ ପ୍ରପର୍- କାର୍ଡ ହେଇଯାଆନ୍ତା, ତାଙ୍କୁ ଟିକେ କମ୍ ଟଙ୍କା ଦବାକୁ- ପଡ଼ନ୍ତା, ହଁ।
ସେଇଟା ହେଲେ ଟିକେ ଭଲ ହୁଅନ୍ତା ଆଉ।
ହଁ ଅ।
କାଇଁ ନା ଦେଖନ୍ତୁ, ପୁଅ ଝିଅ ଉଭୟ ଗଲେ ଆଜିକାଲି, ଆମେ ସିନା କିଛି କାହାକୁ- କହିପାରୁନା କିନ୍ତୁ ଆମେ ଆମ ସହିତ କଣ ହଉଚି ସେଟା ଆମ ହିଁ ଆମେ ହିଁ ଜାଣିଛୁ ନା, ତାପରେ କିଛି- କିଛି ଝିଅ ତ ବହୁତ ମାନେ ହାରାସ ହେଇପଡ଼ନ୍ତି ନା ଏଇ ଜିନିଷରେ।
ହୁଁ ସେମାନେ ବି କାହାକୁ କିଛି କହିପାରନ୍ତିନି, ଯଦି ଓ ଓମେନ୍ସମାନଙ୍କ ପାଇଁ ବସ୍ ଟେ ହୁଅନ୍ତା ଟିକେ ମାନେ ଭଲ ଆମ ପାଇଁ ସୁବିଧା ହେଇଯାଆନ୍ତା।
ସମସ୍ତେ ସେମିତି ନାହାନ୍ତି କିନ୍ତୁ ଜଣେ ଜଣେ ଅଛନ୍ତି ପ୍ରତିବାଦ କରନ୍ତି କିନ୍ତୁ ଆଉ ଆଉ ଜଣେ ଜଣେ ସହିଯାଆନ୍ତି ଆଉ।
ସହିଯାଆନ୍ତି ସେ କେତେମାନେ ଭିତରୁ ଭାଙ୍ଗି ପଡ଼ନ୍ତି କେତେ ସ ମାନେ- ସେ କିଛି ଭାବିକି କି କି ଏକ୍ଜାମ୍ ଦବାକୁ ଯାଉଥିବ। କିଏ ତାର ଅଫିସ୍ କୁ ଯାଉଥିବ କିଏ କିଏ କିଛି ବି- କୋଉଠିକି ଯାଉଥିବ ଏମିତି ସବୁ ଯେମିତି ସ ତା ସହିତ ହେଲେ ସେ କେତେ ମାନେ ଖରାପ ଜିନିଷ ଏ ସବୁ।
ହୁଁ ହୁଁ କଣ କରିବା ଆଉ ସେଇଟା ତ ସେଇଟା ଯାହା ଅଛି ବୁହିଲେ ଆଉ କଣ କରିବା ଆଉ କଣ କରିବା ଆମେ? ଗଭର୍ଣ୍ଣମେଣ୍ଟକୁ କିନ୍ତୁ ଗଭର୍ଣ୍ଣମେଣ୍ଟ କିନ୍ତୁ କରିବା କଥା ଓମେନ୍ସମାନଙ୍କ ପାଇଁ କିଛି ଗୋଟେ ଅଲଗା କରିବା କଥା ଯେମିତିକି ହେଲା ଆମର କଲେଜ ଝିଅ ହଁ କଲେଜ ଝିଅମାନେ ଯାଆନ୍ତି। ମାନେ ସ୍କୁଲ କଲେଜ ଏଇ ମାନେ ସବୁ ଯଉ ପଇସା ଦେଇକି ଯାଉଛନ୍ତି। ସିନିୟର୍ ସିଟିଜେନ୍ ତାଙ୍କ ପାଇଁ ବି ଫ୍ରି ରଖନ୍ତା।
ହଁ
କିନ୍ତୁ ବାହାର ଇଏରେ ଧର ଆମ କଲିକତା ହେରିକାଙ୍କରେ ସିନିୟର ସିଟିଜେନ ପାଇଁ ମାନେ ଦି ଚାରି ତ ସିଟ ପୁରା ଆଭେଲେବୁଲ ଯେତେବେଳେ ସେମାନେ ଯୋଉଠି ବି ଉଠିବେ। ସେମାନଙ୍କ ପାଇଁ ସିଟ ଯିଏ ନାହିଁ ସିଏ ଯଦି ସେ ଛାଡିଦବ କାହିଁକି ନା ଉପରେ ଲେଖା ହେଇଛି ତାଙ୍କର ସିନିୟର ସିଟି ଆଣ୍ଡ ଆଉ ଗୋଟାପଟେ ଝିଅ ମାନଙ୍କ ପାଇଁ ବି ସିଟ୍ ଆଭେଲେବୁଲ ରହିବ। ଦରକାର ପୁଅମାନେ ବସି ପାରିବେନି ପୁଅମାନେ ବସିଥିଲେ ବି ସେମାନେ ଉଠି ଯିବେ କୌଣସି ଝିଅ ଯଦି ଛିଡା ହବ।
ଆଜ୍ଞା, ସେମିତି ଆସିଥିଲି ନାଇଁ ଅଛି ଅଛି ନା ଅଛି ସେମିତି ବ୍ୟବସ୍ଥା ଅଛି ଭୁବନେଶ୍ଵରରେ ବି ବସ୍ ଚାଲୁଛି ସେଇ ଟାଇପର ବ୍ୟବସ୍ଥା ଅଛି, ଆମର ଏଇଠି ଯଉ ଗମେଣ୍ଟ ବସ୍ ଚାଲୁଛି ମୋ ବସ୍। ସେଥିରେ ଅଛି ସିନିୟର ସିଟିଜେନ୍ ପାଇଁ ସିଟ୍ ଅଛି ଲେଡ଼ିଜ୍ ସିଟ୍ ଅଛି। ଆଉ କିନ୍ତୁ ଲେଖା ହେଇଛି ସେଥିରେ ବସରେ ବି ଲେଖା ହେଇଛି କିନ୍ତୁ କଣ ନା ଆହ୍ ମାନେ ଜଣେ ଜଣେ ଅଛନ୍ତି ମାନେ ଇଏ ଟାଇପର ସେମାନେ ଉଠନ୍ତିନି ଜିଦି ଟାଇପର। ମାନେ ଉଠିବେନି ସେମାନେ ସେ ବସିକି ରହିବେ, ସିନିୟର ସିଟିଜନ୍ ଲୋକ ଠିଆ ହେଇଯାଉଥିବେ ତାପରେ ବି ବସ ରେ ବି ଯେଉଁମାନେ ଅଛନ୍ତି ଆମର ହେଲା ଡ୍ରାଇଭର ହେଲେ କଣ୍ଡକ୍ଟର ଭାଇ ହେଲେ ସେମାନେ ଯଦି ବି ମାନେ ଗାଇଡ଼ କରନ୍ତେ ନାହିଁ ଆପଣ ଓ ମାନେ ମହିଳାମାନଙ୍କୁ ସିଟ ଉଠି ଯାଆନ୍ତୁ କି ହଁ। କି ଏଟା ସିନିୟର୍ ସିଟିଜନ୍ ସେମାନେ ବି ମାନେ ଗାଇଡ୍ କରନ୍ତିନି ତ ସେଥିପାଇଁ ସେମାନେ ବସିକି ହିଁ ରୁହନ୍ତି। ଆମକୁ ମହିଳାମାନଙ୍କୁ ଏ ସବୁଠି ମାନେ ପ୍ରତିରୋଧ କରିବାକୁ ଆମକୁ ବି ଇଏ ଲାଗେ କଣେ ଜଣେ ଅଛନ୍ତି ସେମାନଙ୍କୁ ବି ଆମେ କାଇଁ ଉଠି ସେମାନେ ଉଠିବେନି କଣ କରିପାରିବା ଆମେ?
ହଁ ଆଉ ଆଜିକାଲି ବସ୍ ମାଧ୍ୟମରେ ଯୋଉ ଚୋରି ହଉଛି ତ କୁହନ୍ତୁନି।
ବହୁତ ଚୋରି ହଉଛି ସେଥିପାଇଁ ତ ପୁରା ଆଗୁଆ ମାନେ ଚୋରି ଇଏ କରିଦଉଛନ୍ତି ଯେ ତାଙ୍କର ଆଲଟ୍ କରିଦେବେ ଆଗ। ଯେ ଆପଣଙ୍କର ନିଜ ନିଜର ଜିନିଷ ନିଜ ଦାୟିତ୍ୱରେ ରଖନ୍ତୁ ସେଥିପାଇଁକା ସେମାନେ ଦାୟୀ ହେବେନି ଜଣଙ୍କର ଫୋନ୍ ଚୋରି ହେଇଗଲା ଏଇ ବସରେ, କିନ୍ତୁ ସେମାନେ ବସ୍ ବାଲା କି ଦାଇ ହେବେ କି ଆପଣ ନିଜ ଜିନିଷ ନିଜ ଦାୟି ତ୍ବ କରି ରଖିବେ ଯେହେତୁ ଆପଣ ବସରେ ଟ୍ରାଭେଲିଂ କରୁଛନ୍ତିଁ, ହୁଁ ହୁଁ।
କି ନ ଚାଲୁଚି ସେଟା ଭଗବାନଙ୍କୁ ଜଣା, କେବେବି ଯଦି ମାନେ କାହାରବି ଜିନିଷ ତୋରି ହଉଛି ସାଙ୍ଗେ ସାଙ୍ଗେ କ୍ୟାମେରା ଚେକିଂ କରିବା କିନ୍ତୁ ସେ ଜିନ୍ ଷ ହଉନି ବହୁତ ମାନେ ବହୁତ ଖବର୍କରେ ଆସୁଛି। କି ଏଇ ଚେନ୍ ଚୋରି ହଉଚି। କି ମୋବାଇଲ୍ ଚୋରି ହଉଛି, କି କାହାର ପର୍ସ ଚୋରି ହଉଛି। କିନ୍ତୁ ମିଳୁଛି ବୋଲି କୌଣସି ଜାଗାରେ ସୂଚନା ସେମତି କିଛି ମିଳୁନି କି ହଁ, କ୍ୟାମେରା ଥିବାରୁ ବସରେ ଏ ଲୋକଟାକୁ ଏଇ ଜିନିଷଟା ମିଳିଗଲା।
ନା ନା ଆପଣ ଯୋଉଟା କହିଲେ ସେଇଟା ଠିକ୍। କିନ୍ତୁ ମାନେ ମିଳୁଚି କିନ୍ତୁ ଦେଖ। ତାପରେ ଦେଖ ଗମେଣ୍ଟ ବସ୍ ପ୍ରାଇଭେଟ ବସ୍ ଅଲଗା ଅଛି। ଗମେଣ୍ଟ ବସରେ ସେମାନେ କେହି ନିଜର ଭାବନ୍ତିନି ସବୁ କାମଟା ସେ ମାନେ ଗମେଣ୍ଟ କାମ ଖାମିଖିଆଲି ହିସାବରେ କରନ୍ତି ବୁଝିଲେ। ପର୍ସନାଲ୍ ଯଦି କିଛି ଚୋରି ହେଇଗଲା ଆମ କ୍ୟାମେରା ଦେଖି ନିଜେ ଆକ୍ସନ ନେଇପାରିବା, ସେମିତି ଗମେଣ୍ଟ କାମରେ ସେମିତି ନାହିଁ ହଁ କାହାର ଚୋରି ହେଇଗଲା ସେମାନଙ୍କର କିଛି ଦାୟୀ ନୁହଁ କାରଣ ସେମାନେ ଆଗୁଆ ସବୁ ସତର୍କ କରେଇ ଦେଇ ଛନ୍ତି ନା ଯେ ନିଜ ଜିନିଷ ନିଜ ଦାୟିତ୍ୱରେ ରଖନ୍ତୁ ସେମାନେ ଆଉ ଏତେ ମାନେ ଇଏ କରନ୍ତିନି?
ହଁ ଆଉ ମ୍ୟାଡ଼ାମ୍ ଆପଣ ଆଗ କୋଉଠୁ କୋଉ ଯାଙ୍କେ ଯାଉଛନ୍ତି ଏବେ ଆପଣ?
ମୁଁ ଏବେ ଯାଉଛି ଆମର ବରମୁଣ୍ଡାରୁ ଯିବି ଝାରପଡ଼ା।
ଓହୋ, ବହୁତ ଭିଡ଼ ହେଇଥିବ ମ୍ୟାଡ଼ାମ।
ବହୁତ ଭିଡ ରହୁଛି ସନ୍ଧ୍ୟା ଟାଇମରେ ସମସ୍ତେ ଏଇଟା ଟ୍ରାଫିକ ଜାମ୍ ଅଛି ଦି ତିନି ମିନିଟରେ ଶେଷ ହେଇଯାଉଛି। ଚଳିବ ବସ୍ ଜାମ୍ ରହୁଛି ଆଉ।
ଓହୋ, ଆଉ ମ୍ୟାଡ଼ାମ ଆପଣ ଖାଇ ଲଞ୍ଚରେ କଣ ଖାଇଥିଲେ?
ଲଞ୍ଚରେ ଆଜି ଆମର ଥିଲା ଭାତ, ଡ଼ାଲମା ଥିଲା।
ହଁ
ଥିଲା ଆମର ତରକାରୀ ଥିଲା।
ଓହୋ।
ମୁଁ ବି ସେଇ ଭା ପଖାଳ ଖାଇଥିଲି ମାଛ ପଖାଳ। ହଁ
ମାଛ ଆପଣଙ୍କ ଫେବ୍ରେଟ ବୋଧେ?
ମାଛ ଟା ଏଇ ମାଛ ନର୍ମାଲ୍ ଟା କିଛି ବି ହେଇଯାଉ ମାଛ ପଳେଇ ଆସିବ।
ଆପଣଙ୍କୁ ନନଭେଜ୍ ଭିତରେ କଣ ଭଲ ଲାଗେ?
ମୋତେ ଟିକେ କଙ୍କଡା ଆଉ ମଟନ୍ ଭଲ ଲାଗେ।
ବନେଇ ଜାଣିଚନ୍ତି?
ହଁ। ଖାଇ ଜାଣିଚି ତ ହଁ ହଁ ଖାଇ ଜାଣିଛି ତ ବନେଇ ବି ଥିମି। କିଛି ନ କେଇ ନ କରିଦେଲେ ନିଜେ କରି ଖାଇଦେବି।
ହଁ।
ହେଲେ ଘରେ କିଛିଟା ମାନେ ଅ, ଆଣିଥିବ ହଁ ରାଗିକି ମା ଆମେ କରିବୁନୁ। ତୁ ତୋ ନିଜ ଜେ କରିକି ଖା। ତ କରିବାକୁ ପଡିବ ଯେ ମୁଁ
ସେ ଟାଇପ୍ ର ଖାଏ। କଣ କହିଲେ ନିଜେ ବନେଇଲେ
ହଁ ବାହାରେ ଯେତେବେଳେ ଚାକିରି କରୁଥିଲି ହଁ
ନିଜେ ବନେଇଲେ ଆପଣଙ୍କୁ ଯେ ଖୁସି ଲାଗିବ କାହିଁକିନା ଏଇଟା ମୁଁ ନିଜେ ବନେଇଚି। ମାନେ ଯେତେ ଖରାପ ହେଲେ ବି ଆପଣଙ୍କୁ ଭଲ ଲାଗିବ।
ଭଲ ଲାଗିବ। କେଇ ମାନେ କମେଣ୍ଟ କରିବାକୁ ନଥିବେ କି ନାଇଁ ଏଇଟା କମ ହେଇଛି ଏଇଟା ବେଶୀ ହେଇଛି।
କିନ୍ତୁ ମା କରିକି ଦେବେ ଟିକେ ଲୁଣ ହେଇଯାଇଥିଲେ ମା ଅଲଣା ହେଇଛି ଲୁଣ ହେଇନି ଇଏ ହେଇନି। ସିଏ ହେଇନି ଆମେ ବାହୁନୁଥିବା କିନ୍ତୁ କିନ୍ତୁ ନି ନିଜେ ବନେଇଲେ ଚଳେଇଦବା, ଚଳିବ।
ଥିବ ଆଁ, ତୋତେ ଏତେ ଅଲଣା ଲାଗୁ ଆଉ କାହାକୁ ତ ଲାଗୁନି ତୋତେ ଏତେ ରାଗ ଲାଗୁଛି ଆଉ କାହାକୁ ତ ଲାଗୁନି। ହୁଁ। ହଁ ଏଟା ଗୋଟେ ଥାଏ ଆଉ ହୁଁ। କିନ୍ତୁ ବାପା ମାନେ କେବେ କମ୍ପ୍ଲେନ୍ କରନ୍ତିନି ଏଇ ଜିନିଷ ଟା କମ ଅଛି ଏଇ ଜିନିଷ ଟା ଅଧିକା ଅଛି।
ବାପା ହେଲେ ସାକ୍ରିଫାଇସ୍ କରି ଜାଣିଛନ୍ତି ସେମାନେ କେତେବେଳେ କମ୍ପ୍ଲେନ୍ କରନ୍ତି
କମ୍ପ୍ଲେନ୍ କରନ୍ତିନି। ମା କରିବେ ମା କରିବେ କାହିଁକି ନା ମା ଜାଣିଛନ୍ତି ଝିଅ ପର ଘରକୁ ଯିବ କି ଆଉ କୋଉଠି ରୋଷେଇ କରି ତା ଦବାକୁ ପଡିବ। ମୁଁ ଏଇ ଜିନିଷ ଟା ଗାଇଡ୍ କରିିଦିଏ। କିନ୍ତୁ ଆମେ ସେଟାକୁ କହୁ ତୁ ସବୁଥିରେ ଆମକୁ ଇଏ କରୁଛୁ କହୁଛୁ କିନ୍ତୁ ସେଟା ଆମ ଭଲ ପାଇଁ ହିଁ ସେ କହିଥାଏ।
ବାପ ମା ତ ଅବ୍ୟସ୍ଲି ସମସ୍ତଙ୍କ ଭଲ ପାଇଁ ହିଁ ମାନେ କୁହନ୍ତି। ନିଜର ଛୁଆ ପାଇଁକା କିଏ ଆଉ ଖରାପ ଚିନ୍ତା କରିବେ କି?
ହଁ।
ଆଉ ଆପଣ ପହଞ୍ଚିଗଲେଣି?
ନା ନା ମୁଁ ପହଞ୍ଚିନି ଓଭର୍ ବ୍ରିଜ୍ ହେଲା।
ଓହୋ।
ଏ ଇଭିନିଂ ରେ ମୁଁ ନାନୀ ଘରେ ଅଛି ନା ବାପା ଆସିଥିଲେ ଏବେ ଆମର। ଅ, ମୋତେ ଆ, ଖା- ଜଳଖିଆ ଧରିକି ଆସିଥିଲେ ବରା ବିରି ଚପ କଷା। ସେଇଆକୁ ଆମେ ଖାଇଛୁ ଆଉ। ହଁ।
ଓହୋ। କୋଉଠି ଅଛନ୍ତି ଆ
ହଉ ମ୍ୟାଡାମ ଆପଣଙ୍କ ସହ କଥା ହେଇ ବହୁତ ଭଲ ଲାଗିଲା ଆଉ ଆଉ ଆଉ ଦିପରେ କଥା ହବା ଆମେ ଆଉ।
ଆଜ୍ଞା ଥ୍ୟାଙ୍କୟୁ।
ଥ୍ୟାଙ୍କ ୟୁ।